ହ।
ହ୍ୟାଲୋ।
କୁହ।
ନମସ୍କାର ଆଜ୍ଞା କେମିତି ଅଛ?
ମୁଁ ଭଲ ଅଛି ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ଆଉ କିଛି ଦିନ ପରେ ହୋଲି ପର୍ବ ଆସୁଛି ନା। ତମେ ହୋଲି ପସନ୍ଦ କର?
ହ।
ହଁ ବହୁତ ପସନ୍ଦ କରେ ଏହା ରଙ୍ଗ ଖୁସି ଓ ଭାଇଚାରାର ପର୍ବ।
ଠିକ୍ କହିଲ ହୋଲି କାହିଁକି ପାଳନ କରାଯାଏ?
ଏହି ପର୍ବ ପ୍ରହ୍ଲାଦଙ୍କ ଭକ୍ତି ଓ ହୋଲିକା ଦହନ କାହାଣୀ ସହ ଜଡ଼ିତ। ଏହା ଭଲ ମନ୍ଦ ଉପରେ ବିଜୟର ପ୍ରତୀକ।
ହୋଲିର ପୂର୍ବ ଦିନେ ହୋଲିକା ଦହନ କରାଯାଏ ନା? ହ।
ହଁ ଲୋକମାନେ କାଠ ଜମା କରି ଅଗ୍ନି ପ୍ରଜଳନ କରନ୍ତି। ଏବଂ ଅଶୁଭ ଶକ୍ତିର ବିନାଶ ର ସନ୍ଦେହ ସନ୍ଦେଶ ଦିଅନ୍ତି।
ପରଦିନ ସମସ୍ତେ ରଙ୍ଗ ଖେଳନ୍ତି ଠିକ୍ ତ?
ହଁ ଛୋଟ ବଡ଼ ସମସ୍ତେ ଗୁଲା ଲଗାଇ ପରସ୍ପର ପରକୁ ହୋଲିର ଶୁଭେଚ୍ଛା ଓ ଶୁଭ କାମନା ଜଣାନ୍ତି।
ତୁମର ହୋଲିର ସବୁଠାରୁ ପସନ୍ଦର କଥା କଣ?
ମତ ତ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା। ଗୀତ ଶୁଣିବା ଓ ପରିବାର ସହ ସମୟ କାଟିବା ବହୁତ ଭଲଲାଗେ।
ହୋଲିରେ କେଉଁ କେଉଁ ଖାଦ୍ୟ ଖାଆଯାଏ?
ବିଭିନ୍ନ ସ୍ଥାନରେ ବି ଭିନ୍ନ ଭିନ୍ନ ମିଠା ପକୱାନ ତିଆରି ହୁଏ। ଓଡିଶାରେ ମଧ୍ୟ ପିଠା, ମିଠା ଓ ଅନେକ ସ୍ଵାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ।
ହୋଲି ଖେଳିବା ବେଳେ କେଉଁ ସାବଧାନତା ରଖିବା ଉଚିତ?
ହୋଲି ଖେଳିବା ବେଳେ ଆମେ କ୍ୟାମିକାଲ ରଙ୍ଗ ବ୍ୟବହାର କରିବା ଉଚିତ ନୁହଁ। ପ୍ରାକୃତିକ ରଙ୍ଗ ବ୍ୟବହାରକରି ପାଣି ନଷ୍ଟ ନ କରି ଏବଂ କାହାକୁ ଜବରଦସ୍ତି ରଙ୍ଗ ନଲଗାଇ ହୋଲି ଖେଳିବା ଆବଶ୍ୟକ।
ଠିକ କହିଲ ପଶି ପ କ୍ଷୀଙ୍କ ଉପରେ ମଧ୍ୟ କେମିକାଲ ରଙ୍ଗ ପକେଇ ଦିଅନ୍ତି ଯାହା ଦ୍ୱାରା ସେମାନେ ବହୁତ କଷ୍ଟ ପାଆନ୍ତି।
ନିଶ୍ଚୟ, ଆମେ ପରିବେଶକୁୁ ସୁରକ୍ଷା କରି ହୋଲି ପା ପାଳନ କରିବା ଉଚିତ
ହଁ ହୋଲି ଆମକୁ କଣ ଶିଖାଏ ବେସରଦିଆ
କ୍ଷମା ଏକତା ଓ ଭାଇଚାରାର ବାର୍ତ୍ତା ଦେଇଥାଏ। ପୋର ପୁରୁଣା ମନମାଳିନ୍ୟ ଭୁଲି ସମସ୍ତଙ୍କ ସହିତ ଖୁସି ବାଣ୍ଟିବା ଶିଖାଇ ଥାଏ।
ବହୁତ ସୁନ୍ଦର କଥା ଏବର୍ଷ ଆମେ ମଧ୍ୟ ସୁରକ୍ଷିତ ଓ ପରିବେଶ ବନ୍ଧବ ହୋଲି ପାଳନ କରିବା।
ନିଶ୍ଚୟ, ସମସ୍ତଙ୍କୁ ହୋଲିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା।
ଧନ୍ୟବାଦ।
ଚାଲ ଏବେ ପଣା ସଂକ୍ରାନ୍ତି ବିଷୟରେ କଥାହବା।
ହଁ ନିଶ୍ଚୟ। ମୁଁ ମଧ୍ୟ, ତମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି।
ଆଉ କୁହ
ଆଉ
ପଣା ସ ହାଲୋ।
କୁହ କୁହ
ଆଉ କୁହ ପଣା ସଂକ୍ରାନ୍ତିରେ ପାଇଁ କେମିତି ପ୍ରସ୍ତୁତ ଚାଲିଛି?
ବହୁତ ଭଲ ଚାଲିଛି ଘରେ ପଣା ତିଆରି ହେବ। ପୂଜା ହେବ ଏବଂ ଆମେ ସମସ୍ତେ ମିଶି ପର୍ବ ପାଳନ କରିବୁ।
ହଁ ହଁ ପଣା ସଂକ୍ରାନ୍ତି କେବେ ପାଳନ କରାଯାଏ?
ପ୍ରତିବର୍ଷ ଏପ ପ୍ରିଲ ଚଉଦ କିମ୍ବା ପନ୍ଦର ତାରିଖରେ ପାଳନ କରାଯାଏ। ଏହାକୁ ଓଡିଆ ନବବର୍ଷ କିମ୍ବା ମହା ବିଶୁଭ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।
ଏହି ପର୍ବର ବିଶେଷତା କଣ?
ଏହି ଦିନ ଠାରୁ ଓଡିଆ ନବବର୍ଷ ଆରମ୍ଭ ହୋଇଥାଏ। ଲୋକମାନେ ଭଗବାନଙ୍କ ପୂଜା କରନ୍ତି ଦାନ କରନ୍ତି। ଏବଂ ପଣା ମଧ୍ୟ ପିଅନ୍ତି। ସମସ୍ତଙ୍କୁ ଶୁଭେଚ୍ଛା ଜଣାନ୍ତି।
ହୁଁ ଏଇ ପର୍ବର ନାମ ପଣା ସଂକ୍ରାନ୍ତି କାହିଁକି? ହେଲା?
କାରଣ ଏହି ଦିନ ବେଲ, ଦହି, ଛେନା, ଫଳ ଓ ଗୁଡରେ ପ୍ରସ୍ତୁ ତ, ସ୍ଵାଆ ସୁ ସୁସ୍ଵାଦୁ ପଣା ପିଇବା ଙ୍କର ପରମ୍ପରା ଅଛି ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ମଧ୍ୟ ରଖିଥାଏ।
ଆଛା ମନ୍ଦିରରେ ମଧ୍ୟ କିଛି ବିଶେଷ ହୁଏ କି?
ହଁ ଅନେକ ମନ୍ଦିରରେ ବିଶେଷ ପୂଜା ହୁଏ। ତୁଳସୀ ଗଛ ପାଖରେ ପାଣି ଭରା ମାଠିଆ ବନ୍ଧାଯାଏ। ଯାହାରୁ ଧୀରେ ଧୀରେ ପାଣି ପଡି ଗଛକୁ ଥଣ୍ଡା ରଖେ।
ବୋହୁତ ସୁନ୍ଦର ପରମ୍ପରା।
ହଁ ଏହା ଆମକୁ ପ୍ରକୃତିକୁ ଭଲ ପାଇବା ମଧ୍ୟ ଶିଖେଇଥାଏ ଏବଂ ପାଣିର ମହତ୍ଵ ମଧ୍ୟ ବୁଝାଇଥାଏ।
ହେଇ ଦିନ କଣ କରାଯାଏ ଜାଣିଛ ତମେ?
ନିଶ୍ଚିନ୍ତ ଭାବରେ। ଲୋକମାନେ ଗରିବଙ୍କୁ ପାଣି, ପଣା, ଫଳ ଓ ଖାଦ୍ୟ ବଣ୍ଟନ କରନ୍ତି ଏହା ଦୟା ଓ ସେବାର ବାର୍ତ୍ତା ଦିଏ।
ହୁଁ ଆମେ ଏଇ ପର୍ବରୁ କଣ ଶିଖିବା ଉଚିତ?
ଆମେ ଏଇ ପର୍ବରୁ, ପ୍ରେମ, ଦୟା, ଦାନ ପରିବେଶ ସୁରକ୍ଷା ଓ ସମସ୍ତ ସମନ୍ତ ଙ୍କ ସହ ମିଳିମିଶି ରହିବାର ଶିଖିବା ଉଚିତ।
ଏ ଆସିବନି ଏଟା ଦେ ସତରେ ପଣା ସଂକ୍ରାନ୍ତି ଆମ ସଂସ୍କୃତିରେ ଏକ ସୁନ୍ଦର ପର୍ବ।
ହଁ ଆମେ ସମସ୍ତେ ନିଜ ପରମ୍ପରାକୁୁ ସମ୍ମାନ କରିବା ଓ ଆନନ୍ଦର ସହ ପାଳନ କରିବା ଆବଶ୍ୟକ।
ହୁଁ।
ସମସ୍ତଙ୍କୁ ପବିତ୍ର ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ।
ହଁ ଆମେ ଟିକେ ଦୀପାବଲି ବିଷୟରେ କଥା ହବା।
ଠିକ୍ କହିଲ। ଆଉ କୁହ ଦୀପାବଳି ପାଇଁ କଣ, କଣ ପ୍ରସ୍ତୁତି ଚାଲିଚି? ହାଲୋ।
ହ୍ୟାଲୋ।
କୁହ ଦୀପାବଳି ପାଇଁ କଣ, କଣ ପ୍ରସ୍ତୁତି କେମିତି ଚାଲିଚି?
ହଁ ଦୀପାବଳି ପେଇଁ ଏବଂ ଏଇ ଦିନ ଶ୍ରୀରାମ ଚଉଦ ବର୍ଷ ବନବାସ ଶେଷ କରି ଅଯୋ ଧ୍ୟାଆକୁ ଫେରିଥିଲେ, ସେହି ଖୁସିରେ ଲୋକମାନେ, ଦୀପାବଳି ଉତ୍ସବ ପାଳନ କରିଥିଲେ। ପିଠା, ପଣା କରିକି, ଘରକୁ ଦୀପରେ ସଜେଇକି
ଏହି ପର୍ବରେ କେଉଁ ଦେବୀଙ୍କୁ ପୂଜା କରାଯାଏ, ତମକୁ ଜଣାଅଛି?
ଆଜ୍ଞା, ଜଣାଅଛି। ଏଇ ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସମସ୍ତେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି।
ତୁମେ ଜାଣିଚ, ମା କାଳୀଙ୍କୁ ମଧ୍ୟ ପୂଜା କରାଯାଏ। ଆଚ୍ଛା କହିଲ, ଦୀପାବଳିରେ ଛୋଟ ପିଲାମାନେ କଣ କରନ୍ତି?
ସେମାନେ, ବହୁତ ଆନନ୍ଦ, ଖୁସିର ସହିତ ନୂଆ ପୋଷାକ ପିନ୍ଧନ୍ତି, ମିଠା ଖାଆନ୍ତି, ଘର ସଜାନ୍ତି। ଏବଂ ପରିବାର ସହ ଖୁସିରେ ମନାନ୍ତି। ଏବଂ ବାବା ମାଙ୍କୁ ବାଣ କିଣିବା ପାଇଁ ଅ ବିଚାର କରନ୍ତି। ଯାହା ଫଳରେ ସେମାନେ ବାଣ କିଣି ଦେଲେ ପିଲାମାନେ ତି ଖୁସିର ସହିତ ସାଙ୍ଗ ସାଙ୍ଗ ସାଙ୍ଗସାଥିସଙ୍ଗ ମିଶିକି ବାଣ ଫୁଟାନ୍ତି।
ଆଚ୍ଛା କହିଲ ତୁମକୁ କଣ ଲାଗୁଛି ବାଣ ଫୁଟାଇବା ଠିକ୍ କି?
ଅତ୍ୟଧିକ ବାଣ ଫୁଟେଇବା ଉଚିତ ନୁହେଁ। ଏଥିରୁ ବାୟୁ ଓ ଶବ୍ଦ ପ୍ରଦୂଷଣ ହୁଏ। ଦୀପ ଜାଳି ପରିବାର ସହ ସମୟ କାଟି ଏବଂ ପରିବେଶ ବନ୍ଧୁ ଭାବରେ ଦୀପାବଳି ପାଳନ କରିବା ଭଲ। କିନ୍ତୁ ଆଜିକାଲି ଯୋଉ ବଡ ବଡ ବମ୍ ବାଣ ଫୁଟଉଛନ୍ତି ଯାହା ଫଳରେ ନିଜ ନିଜର କ୍ଷତି ହଉଚି ଲୋକମାନଙ୍କର କ୍ଷତି ହଉଛି। ପଶୁ ପକ୍ଷୀ ମାନଙ୍କର ମଧ୍ୟ ଅନେକ କ୍ଷତି ଘଟୁଛି।
ତା ସହିତ ଆମ ପରିବେଶ ର ମଧ୍ୟ କ୍ଷତି ହଉଛି। ଆମ ବାୟୁ ମଧ୍ୟ ପ୍ରଦୂଷଣ ହଉଛି।
ସତ କଥା ଠିକ କହିଲ।
ଆମେ ସୁରକ୍ଷିତ ଭାବରେ ପର୍ବ ପାଳନ କରିବା ଉଚିତ। ଏପରି ଆମ ସମାଜ କିମ୍ବା ଆମ ଆମ ଦେଶକୁ ଆମ ବାୟୁମଣ୍ଡଳକୁୁ ଇ ଏପରି ବାଣ ଫୁଟାଇ ପ୍ରଦୂଷଣ କରିବା ଉ ଚିତ୍‌ ନୁହଁ।
ହଁ ଦୀପାବଳି ଆମକୁ ଅନ୍ଧକାର ଉପରେ ଆଲୋକ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବା ର୍ତ୍ତା ଦିଏ। ଏହା ତମେ ଜାଣିଥିଲ କି ଆଗରୁ?
ନାଇଁ। ତମେ କହିଥିବାରୁ ଧନ୍ୟବାଦ ବହୁତ ସୁନ୍ଦର କଥା। ଆମେ ଏବେ ଦୀପାବଳିର ଶୁଭେଚ୍ଛା ଜଣାଇବା।
ହଁ ଆମେ ଆଉ କିଛି ଦିନ ପର ପରେ ବାଣ ବଡ ବଡ ବାଣ ଫୁଟେଇବା ଭୁଲ ବୋଲି ସେଇ ଉପରେ ମଧ୍ୟ ଆମେ ପିଲା ମାନଙ୍କୁ ବୁଝେଇ
ଠିକ୍ କହିଲ। ଆମେ ବାଣ ଫୁଟାଇ ଆମ ପରିବେଶକୁ ପ୍ରଦୂଷଣ କରିବା ଅପେକ୍ଷା ଆମେ ଦୀପ ଜାଳି ଆମ ଘର ପରିବାରକୁ ଉଜ୍ଜଳ କରିବା ଆବଶ୍ୟକ।
ହୁଁ। ହଉ ଆମେ କାଲି ଆଉଥରେ କଥା ହବା।
ହଉ ଏବେ ଆମେ ରଖିବା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।